ମ୍ୟାଡ଼ାମ ନମସ୍କାର କା
ନମସ୍କାର ମ୍ୟାଡ଼ମ୍ କେମିତି ଅଛନ୍ତି?
ମୁଁ ଭଲ ଅଛି ଆପଣ କେମିତି ଅଛନ୍ତି?
ଭଲ ଆଉ ଖରା ଦିନ କେମିତି କଟୁଛି?
କହୁନ ବହୁତ ଖରା ହେଇଯାଉଛି ଏପଟେ ବହୁତ। ବହୁତ ଗରମ ଆଉ କହିବାକୁ ଗଲେ ଏଠି ଲାଇଟ ରହୁନି ଠିକ ସେ ଆମ ପଟ ଆମ ପଟ ଏରିଆରେ ଆପଣଙ୍କ ଆଡେ ଲାଇଟ୍ ରହୁଛି ନା ସବୁବେଳେ।
ହଁ ଲାଇଟ ଏ ସାଇଡ ସବୁବେଳେ ପ୍ରୋବଲେମ ହଉଛି।
ହୁଁ ହୁଁ
ରହୁଛି ଆଉ ଏବେ କଣ ଟାଉନରେ ରହୁଛନ୍ତି ନା ଗାଁରେ ରହୁଛନ୍ତି?
ମୁଁ ଏବେ ସହରରେ ରହୁଛି। ରହୁଛି ମା ମାତ୍ର କହିବାକୁ ଗଲେ କାହା ଭଲ ଲାଗେ ମତେ କାହିଁକି ନା ଗାଁ ରେ ଆମେ ଜନ୍ମ ହେଇଛେ ସେସବୁ
ଆପଣଙ୍କୁ ଗାଁ କେମିତି ଲାଗେ? ଆପଣଙ୍କ ଭଏସ କଟୁଛି ମ୍ୟାଡାମ। ଆଜ୍ଞା ହ୍ୟାଲୋ
ହ୍ୟାଲୋ
ହଁ ମ୍ୟାଡାମ ଶୁଭୁଛି ହ୍ୟାଲୋ
ହଁ ଶୁଭୁଛି।
ଆଜ୍ଞା ଆଜ୍ଞା ଶୁଭିଲା ଶୁଭିଲା କୁହନ୍ତୁ ଏବେ।
ହଁ ଆ ଗାଁରେ ଏବେ ଏବେ ଆପଣ ସହରକୁ ଆସିଥିବେ ନା।
କାମ କେବେ ଆସଛି।
ଓହୋ ଆଉ ଗାଁ ର ମାହୋଲ କେମିତି ଲାଗେ?
ଗାଁ ର ମାହଲ ବହୁତ ଭଲ ଲାଗେ। ମ୍ୟାଡ଼ମ ଗାଁ ର ମଜା ଗୋଟେ ଅଲଗା ଆଉ ସେ ସେ ଗାଁ ରେ ମାନେ ପିଲାଦିନର ସବୁ କିଛି ସ୍ମୃତି।
ହଁ ଆମେ ଖରା ଛୋଟ ଛୋଟ। ଥିଲା ବେଳେ ଖରା ଛୁଟି ରେ ମାମୁଁ ଘରକୁ ଯାଉଥିଲୁ। ଆଉ ସେଠାରେ ବହୁତ। ମଜା କରୁଥିଲୁ ଆଉ।
ଆଜ୍ଞା ଆଜ୍ଞା। ହେଲେ। ଆପଣଙ୍କ ଖାଇବା ଗାଁରେ ଗୋଟେ ଖାଇବା ଅଲଗା। ଲାଥା। ପଣ ଜାଣିଛନ୍ତି ଅ ଯେମିତି। ପଖାଳ ଭାତ ସହିତ ବଡି ଚୂୁରା ଟିକେ ହେଇଥାନ୍ତା। ମାନେ ଆଲୁ ଚ ଚକଟା। ଏସବୁ।
ହଁ ଆଉ ବାସି ପୋଖାଳ ବି। ଗାଁର ଗୁଟ ଅଲଗା ଟେଷ୍ଟ ଲାଗେ।
ଅଗୋଟେ କାହିଁକି ନା ଆମ ସହରରେ ରହି ରହି ଯୋଉ ଗ୍ୟାସ ରୋଷେଇ କରୁଛେ ସେଟା ହଉ ଯେ ଯେତିକିମ ଭଲ ଲାଗେ। କନି।
ହଁ ଆଉ ସହରରେ ଆମେ ଗେସ୍ ସେ ରନ୍ଧା କରୁନକରୁ ଏ ହିଟରରେ କରୁ। କିନ୍ତୁ ଗାଁରେ ଆମ। ଚୁଲି ରନ୍ଧା ହୋଇଥାଏ।
ହୁଁ ହୁଁ। ହୁଁଆଜ୍ଞା ଚୁଲି ରାନ୍ଧିବା ଟା ତାର ସ୍ଵାଦ ଗୋଟେ ଅଲଗା ମିଳେ। କମ।
ହୁଁ।
ହଁ।
ଆଉ ଆଉ କଣ କଣ ନୂଆ ଜିନିଷ ସବୁ ଗାଁ ରେ ବନାହୁଏ। ଏମିତି ଆମ ସହର ରୁ ଅଲଗା ଲାଗୁଥି ବାକି ନୂଆ ଜିନିଷ ସବୁ ଗାଁ ର ସବୁ ଜଙ୍ଗଲୀ ଖାଦ୍ୟ ମାନେ।
ଟେ ଏଇ ତା ମହୁଲ ବୋଲି ଗୋଟେ ଫଲ ଆସେ।
ହଁ, ହଁ, ହଁ ହଁ ମୁଁ ଶୁଣିଛି ମହୁଲ ଫୁଲ ହଁ।
ହଁ ସେଟାକୁ ଏମତି ଶୁଖିକି ରଖିଥିଲେ। ମାନେ ଯୋଉ ଏବେ ଖରାମ ଖରା ଦିନ ହଉଚି ଆମର ଗାଁ ଆଡେ ତ ମାଣ୍ଡିଆ ମିଲୁଛି ଆପଣ ଯାଆ
ହଁ, ହଁ, ହଁ ମାଣ୍ଡିଆ ତ ପେଟ ହଁ ମାଣ୍ଡିଆ ପେଟ ପାଇଁ ବୋହୁତ୍ ଭଲ।
ହଁ ପେଟ କ ଥଣ୍ଡା ରକେ। ତ ମାଣ୍ଡିଆକୁ କେମ ଏତେ କଣ ଇଏ ମାନେ ମାଣ୍ଡିଆ କରିକି। ତା ସହିତ ମାଣ୍ଡିଆ ସହିତ କିଛି
କଣ ବ-କେମିତି କେମିତି ବନାନ୍ତି କେମତି ଖାଇ ହେବ ମାଣ୍ଡିଆକୁ।
ଦେଖିବା ଗଲୁ ମାଣ୍ଡିଆକୁ ଏମିତି ମାଣ୍ଡିଆ ଯାଉ କରିକି ଖାଇହବ। ଆଉ ତା ସହିତ ତରକାରୀ ତ ଭଲ ଲାଗେନି ସ ତ କହିବାକୁ ଗଲେ ଆମ ଗାଁ ପଟରେ ଯୋଉ ଶୁଖି ଥିବା ମହୁଲ ଥିବ ନା କେମତି ଗ-କ-ଚଣା ଗୋ ତା ସହିତ ସଜା ନରମା ଲୁଣ ଦେଇକି ସିସା ହେଇକି ସେ-ସେଠି ମହୁଲ ଦି ତିନିଟା ପକେଇ ଦେଇଥିବେ ମାନେ ମହୁ
ଓହୋ ହଁ ସେ ମହୁଲର ସ୍ମେଲ ଟା ଶୁଣିଛନ୍ତି ଟି ମଦ ମଦ ପରି ଲାଗେ ନା?
ହଁ ହଁ ଶୁଣିଚି ଶୁଣି ଶୁଣିଚି ଆଉ ଉଁ, ମହୁ ଏ ଏଥିପାଇଁ ବିକ୍ରି ବେଶୀ ହୁଏକି ସେଠାରେ ମଦ ହିଁ ତିଆରି କରାଯା
ହଁ, ହଁ, ହଁ, ହଁ। ଆଉ ଗାଁ ରେ ମୁଁ ବି ଦେଖିଚି, ମୋ ମାଇଁ ଆକୁ ଆମ ବାରି ପଟ ସେପଟେ ତାଙ୍କର ମହୁଲ ଗଛ ଦୁଇ ତିନିଟା ଥିଲା। ତ ସେଠୁ ସକାଳେ ଯାଇକି ବେଟିକି ଆଣିବି। ଆଉ ଘରେ ଏମିତି ଶୁଖେଇବେ।
ଆଜ୍ଞା ଆଜ୍ଞା। ହଁ ଆ, ଖ ହଁ ଆଉ ଗୋଟେ ଜାଣିଚନ୍ତି, ମହୁଲର ଫୁଲର ବ-ଫୁଲ ସରି ସରି ସରିଲା ପରେ ଏବେ ଖରା ମାଛରେ ଗୁଟେ ଯୋଉ ଟୋଲ ବୋଲି ବାହାରିଛି ତର ଯୋଉଠି ତେଲ ତିଆରି ହୋଇ ମୋ ମାନେ
ହଁ ଟୋଲ ତେଲ କହନ୍ତି ନା?
ହଁ ସେଟା କୁହନ୍ତି ମାନେ ଆଧୁନିକ ଭାଷାରେ କଣ? କୁହାଯାଏ ସେଟ ତ ଭଲ
ହଁ ମୁଁ ଜାଣିନି ହଁ ମୁଁ ବି ଜାଣିନି ବାକି ଗାଁ ସେଟା କୁହନ୍ତି। ଟୋଲତିଲ। ହଁ ଟୋଲ ର ତେଲ ନା ବାକି ସେଟା କଣ? ଘରେ କେମିତି ତିଆରି କରନ୍ତିମେ ତାନେ ଉ ସହ ନେଇକି ନା ସେ ମେସିନ ରେ ପିଶିକି ନା କେମି
ଆଜ୍ଞା ଯୋଉ। ମଞ୍ଜି ଥିବ ମାନେ ମଞ୍ଜି ଗୋଟେ ଆଣିକି ଚୋପା ଛଡେଇକି ଯୋଉ ମାନେ ପଥରେ ଚିପିକି ଯୋଉ ଗୋଟେ ମଞ୍ଜି ପୁରା ଭିତର ଯୋଉ ମ ଜି ଥିବ ସେ ମଞ୍ଜିକୁ କାଢ଼ିକି। ସେଇଟାକୁ ଇଏ କରନ୍ତି। ତେଲ ତେଲ କରନ୍ତି। ସେ। ମାନେ ମୁଁ ସହରକୁ ଆଣିକି ହଁ।
ହଁ ସେଇଟା ଖାଆନ୍ତି ବି ନା।
ହଁ ହଁ ମୁଁ ହେଇଚି ସେ ତରକାରୀ ବିଷୟରେ ଆ ଆପଣଙ୍କ ସହିତ କଥା ହେବାକୁ ଚାହୁଁଥିଲୁ ମ୍ୟାଡ଼ାମ ମାନେ ଆପଣ କେବେ ଖାଇଛନ୍ତି।
ନା ମୁଁ ଥରେ ଦି ଥର ମାମୁଁ ଘରକୁ ଯାଇଥିଲି ଖାଇଥିଲି ମାଇ ବନାନ୍ତି ସେ ଟୋଲ ଭଜା କି ଟୋଲ ଚକୁଳି ଏମିତି କରିକି।
ଆଜ୍ଞା ଆଜ୍ଞା ସେଇ ଚିଟ ଯାକୁ ଭଲ ଲାଗେ। ହଁ। କଣ କହିଲେ।
ତରକାରୀ କେମିତି ଆପଣ
ମାନେ ଏମିତି ନର୍ମାଲି ଦେଖିବାକୁ ଗଲେ ଯୋଉ ଆଲୁ ସିଝା ହୁଏ।
ହଁ ହଁ ହଁ।
ଆଲୁ ସିଝା। ହଁ ଆଲୁ ପ ସେମିତି ସେ ମାନେ ସେ
ପ୍ରଥମେ ତ ତାର ଚୋପାକୁ ହଁ ଚୋପାକୁ ପହିଲା କାଢ ଦେଉ ଥୁବେନା।
ନା ନା ଆମ ଟୋଲରେ ଯୋଉଟା ହୁଏ ମାନେ ମଞ୍ଜି ରଖନ୍ତି ଚୋପା କୁ ରୋଷେଇ କରନ୍ତି ଆପଣ ବୁଝିଲେ ମ୍ୟାଡ଼ାମ। ଚୋପା ଚୋପାକୁ ମାନେ ଯୋଉ ଇ ଛାଲି ଚାଛି କି।
ଯୋଉ ଛାଲିଟା ଥାଏ ତାହାକୁ ତ ଚଛା ହୁଏ ନା।
ଛାଲି ଚାଛି କି ଜୋ ରହିବ ମଞ୍ଜିକୁୁ ଅଲଗା କରିଦିଅନ୍ତି ମଞ୍ଜି ତ ତେଲ ପାଇଁ ବ୍ୟବହାର ହୁଏ। ଆଉ ଯୋଉ ବାକି ରହିଲା ଚ ଚୋପା ଗୁଡିକ ମାନେ ଚୋପା ଚାଛି କି ଆଉ ଯେଉଁ ରହିବ ସେ ସେଇଟା ଯାକ ତରକାରୀ କରାଯାଏ ମା ହ୍ୟାଲ
ଓହୋ ହୋ। ମନେ ଆଳୁକୁ ସିଝେଇ କି ଆଳୁ ଯେ ପ ସ ସେମିତି ସିଝେଇ ଦିଅନ୍ତି ତାପରେ କଣ କରନ୍ତି
ହୁଁ ହଁ ଆଳୁ ବି ସେଇଠି ପ ପକେଇଦେଇ ହବ ମ୍ୟାଡ ମାନେ ଭଲ ଲାଗେ ତାର ଟେଷ୍ଟ ଗୋଟେ ଅଲଗା ଥାଏ ସ୍ଵାଦ। ଆପଣ କେହି ପଣସ ଖାଇଛନ୍ତି ପଣସ? ଉଜଉ ତରକାରୀ ଗା ଗାରେ ବେଶ ମିଲେ।
ହୁଁ ଗାଁ ରେ ପୁରା ଫ୍ରେଶ ମିଳୁଥିବ ନା। ଆମ ଏଠାରେ ଯୋଉ ଆଣନ୍ତି କିନ୍ତୁ ଏତେ ଫ୍ରେଶ୍ ଆଣନ୍ତିନି।
ହୁଁ ହୁଁ ମାନେ ସହରରେ କହିବାକୁ ଗଲେ ରଖି ଦଉଛନ୍ତି କାଟିକି ପଣସ ଆଉ ମାନେ ପିଲେ ଜରିରେ ବାନ୍ଧି ଯେଉଁ ପଲିିଥିନରେ ବାନ୍ଧି ଯୋଉ ଦଶ ଟଙ୍କା କୋଡିଏ ଟଙ୍କା ହଁ ତାରଟେ ତେ ଟିକେ ଭଲ ଲାଗୁନି ମ୍ୟାଡ଼ାମ।
ଆଉ ଗାଁ ରେ ତ ବନ୍ଧୁ ଗାଧ ଯାଉଥିବେ ନା
ହ ପୋଖରୀ ନଦୀ ଏଗୁଡାକୁ
ହଁ ବନ୍ଧରେ ଗାଧୋଇବା ଟିକେ ମଜା ଅଲଗା ଆଉ।
ଆଜ୍ଞା ଆଜ୍ଞା।
ହଁ ଏଇ ଖରା ମାସରେ କଣ ପାଣି ରହେ ନା ଶୁଖିଯାଏ ବନ୍ଧ ମାନଙ୍କରେ ଯଉଁ ଗାଁରେ
ବନ୍ଧ ମାନଙ୍କର ରହ ହେ ହେଲେ ସତ କହିବାକୁ ଗଲେ ଖରା ମାସ ଯୋଉ ପ୍ରଜାର ସମସ୍ତେ ଗାଧନ୍ତି ଆଉ ଗାଁର ପରିବେଶ ଗୋଟେ ଅଲଗା ମାନେ ଦେଖିବାକୁ ଗଲେ ଭଲ ହେଲେ
ହେଲେ ଅସୁବିଧା ବି ରହିଛି
ହଁ ସବୁଜା ରେ ଯେମିତି ପଜିଟିଭ ନେଗେଟିଭ୍ ଥାଉଛି ସେମିତି ଗାଁରେ ବି କିଛି ନେଗେଟିଭ ଜନ୍ସ ଅଛି। ମାନେ ଏବେ ଆପଣ ବନ୍ଧକୁ ଗାଧେଇବାକୁ ଯିବେ। ଘାଧ ବି କିଛି ମଣା ନାହିଁ। ହଁ ସେଠିକି ଆଣିକି ଗାଈ ବଳଦଦା। ଧୋଇ ଧୋଇଦେବେ ସେ ପାଣି
ପାଣି ଅପରିଷ୍କାର ଆମର ରୋଗ ବି ବ୍ୟାପୁଛି। ହ
ଆଜ୍ଞା ଆଜ୍ଞା ସେ ସବୁ ଜିନଷେ ବ ଧକୁ ଟିକେ ଗାଧୋଇବାଟା ଟିକେ ଭଲ ଲାଗେନି। ହଁ ହେଲା ଗାଁ ରେ ନଲକ ଯା ଗଛି। ଗାତି ପ ବି ନ ଅଛି।
ଓ ନଦୀ ବିହ ର ଅହିଛି ନା। ଆଉ ଆମ୍ବ ଗଛ ମାନେ ବହୁତ ଥିବ ସେଠାରେ ଆମ୍ବ ଗଛ ଆଉ ଗୋଟେ ଯୋଉ ଗାଁ ରେ ମିଳେଳି ଯାଉଉ। ଯୋଉ ଖରା ଜିନିଷ ଆମେ ତାକୁ ଚାର କହନ୍ତି। ଜାଣି ଜାଣିଥିବେ ହଁ ଚାହାର କହନ୍ତି ନା ସେଟା ମୋର ବହୁତ ମାନେ ଫେବରାଇଟ୍
ଆପଣଙ୍କ ବହୁତ ପସନ୍ଦ। ସ ନା ଏ ତାଳ ତ ତାଲ ବି ଭଲ ଲାଗେ ହେଲେ ଏ ବର୍ଷ ତାଲ ମୁଁ ଗୋଟେ ଥର ବି ଖାଇନି।
ହଁ ଏବେ ଥରେ ମୁଁ ହଁ ଆମ ଆଗଞେ ଆଣିଥିଲି ମାର୍କେଟରୁୁ ଥରେ ଆଣି ଦେଇଥିଲେ କହିଥିଲୁ ନା ଆଉ ତାଳ ଆମର ବହୁତ ପସନ୍ଦ। କିନ୍ତୁ ସେଟା ଟିକେ ଟାଣ ହେଇଯାଇଥିଲା।
ଟିକେ ଭଲ ଲାଗିବନି ଏବେ ଏବେ ଯେମିତି ନୂଆ ନା ଫ ଗ୍ରୀଷ୍ମ ଋତୁ ଯେମିତି କି ଷ୍ଟା ମାନେ ଆସେ ସେମିତି ହି ତାଲ ଖାଇବାକୁ ଭଲ ଲାଗେ କାହିଁକି ନା ପାଣି ପାଣି ଥାଏ ସେଇଟା ଭଲ ଲାଗେ ଏବେ ଏବେ ତାଲ ଯୋଉଠି ମିଲେ ବି ଟାଣ ତାଲହୀ ମିଳିବ।
ହଁ ତ ଗାଁ ରେ ବି ସେମିତି ରହିଛି। ଯେ ଟିକିନା। ତାର ଭଲ ବି ରହିଛି ଆଉ ଖରାପ ବି ରହିଛି କିନ୍ତୁ ହଁ ଗାଁ ର ଟିକେ ସଚେତନ ସଚେତନତା ଟିକେ ଦରକାର ସେ ଲୋକମାନଙ୍କୁ ହ ଆଉ। ନହେଲେ ତ ଗାଁରେ ଅ ପ୍ରଦୂଷ ଣ ନାହିଁ ଏମିତି କିଛି ନାହିଁ କି ପଲ୍ୟୁସନ୍ ବି ନାହିଁ।
ଆଜ୍ଞା ଆଜ୍ଞା ହଁ ସେମିତି କିଛି ନାହିଁ ହେଲେ ମାନେ କୋଉଟା ପରିଷ୍କାର ଅପରିଷ୍କାର ସେମିତି ଟିକେ ବେଶ
ହଁ ଘରେ ଗୋଟେ ଶୌଚାଳୟ ରହିବା ଦରକାର।
ଆଜ୍ଞା ସେ
କିନ୍ତୁ ଏବେ ଧୀରେ ଧୀରେ ଟିକେ ଟିକେ ସମସ୍ ଏତେ ବୁଝୁଛନ୍ତି ଆଉ।
ଆଜ୍ଞା ଆଜ୍ଞା
ହୁଁ ଏବେ ଆପଣ ଆଗରୁ ଯେମିତି ଥିଲା ଏବେ ଚେଞ୍ଜ ହେଲାଣି ନା ସେମତି ଅଛି?
ନା ନା ଏବେ ଗାଁରେ ଟିକେ ଟିକେ ଡେଭଲପ ହେଇ ଆସୁଛି ଆପଣ ବୁଝୁଥିବେ ମୋ କଥା ମାନେ ଉନ୍ନତି କରିକି ଆସିଛି ଗାଁରେ ତ ଆଗ ପରି ସେ ଅତି ଅପରିଷ୍କାର ବି ରହୁନାହାନ୍ତି।
ହ
ହଁ ସମସ୍ତେ ପାଠ ପଢାପଢି କରଛନ୍ତି। ଆଉ ସମସ୍ତେ ଦେଖିବାକୁ ଗଲେ ଓ ଏଇଟା ପାଇଖାନ ଯାକ ସମସ୍ତଙ୍କ ଘରେ ହେଲାଣି ଆଜିକାଲି ଯୁଗରେ ଆଉ
ହଁ ବଢିଆ ମ୍ୟାଡାମ ଆପଣ ଦୁଇ ଜାଗାରେ ରହିକି ଦୁଇ ଜାଗାର ଅ ଅନୁଭୂତି ପାଇଛନ୍ତି ନା ମ୍ୟାଡାମ୍।
ଆଜ୍ଞା ଆଜ୍ଞା।
ଅ ହ ହଁ ମ୍ୟାଡ଼ାାମ ଠିକ ଅଛି ରହିଲି ଧନ୍ୟବାଦ।